ହ୍ୟାଲୋ ହଁ। ହଁ କଣ କରୁଚ।
ମୁଁ ଏଇ ତ ଘରେ ଆଉ।
ଓହୋ ଆଉସବୁ ଭଲ ନା।
ହଁ ଭଲ।
ହଁ ମୁଁ ଭଲ ଅଛି ଖାଇଥିଲ ନା ଆଜି ଏ ସରି ଖାଇଚ।
ହଁ।
କଣ।
ମୁଁ ସକାଳେ ଖାଇଥିଲି ଆଉ।
ଖରା ବେଳେ ଖାଇନ।
ହଁ ଖାଇଚି।
କଣ ହେଇଚ।
ଖରା ବେଳେ ଖାଇଚି ଭାତ ଡାଲି ଆଉ ଖଟା ଆଉ। ଏଇ ତ କଥା ହେଉଛନ୍ତି ଆ। ହ୍ୟାଲୋ। ଏଇ ବାପ ମା ଚିଲୋଉଚନ୍ତି ଶୁଭୁ ନଥିବ ବୋଧେ ଆଉ।
ଓହୋ ଆ ସୁ ମୋତେ ଶୁଭୁଛି।
ଇଏ ନ କଲେ ରିଯେକ୍ଟ ହେଇଯିବ ତାଙ୍କ କଥା ଖାଲି ଦି ଜଣ କ ଥା ଶୁଭିବା ଦରକାର ଅଲ୍ଗା କାହାର କଥା ହେଲେ ସେଟା ରିଜେକ୍ହ ହେଇଯିବ।
ହଁ। ହଉ ନହେଲେ ଏଇଟା କଥା ହେଇ ନହେଲେ ରଖିଦବା ଆଉ।
ହ ଅହୋ। ଆଉ କଣ କୁଆଡେ ବୁଲାବୁଲି କରିବା ପାଇଁ ଯାଇ
ରଜରେ ନା ମୁଁ ତ ଯାଏନି ଘରେ ଥିଲି ଏ ଖରା ହଉଥିଲା ରଜ ଗଜ ଭଳିଆ
ରଜ ରେ ମୁଁ କଇଲି ଯାଇଚ ଆଜି ନା ଯାଇନ।
ନା ମୁଁ ଯାଇନି ନା ପା କହିଲି ରଜରେ ତ କୋଉଠି ଯାଇନି ଖରା ହଉଥିଲା।
ସ୍ଲୋ କଥା ଟା ମୁଁ ଯାଇଥିଲି ବୁଲିବା ପାଇଁ ଆଉ।
ହଁ କୋଉଠି ଯାଇଥିଲ?
ମୁଁ ଏଇ ଦେଓଗଡ଼ ଏମିତି ବୁଲିବାକୁ ଯାଇଥିଲୁ ଆଉ।
ଆଉ ରଥଯାତ୍ରା କଣ ପ୍ଲାନ ଯିବ କୋଉଠି ବୁଲିବା ପାଇଁ ନା ନାଇଁ?
ହଁ ଭାବୁଚି ତ ଯିବି ପୁରୀ ରଥଯାତ୍ରା‌ ରେ।
ଓ ହୋ। ହଁ ଏମିତି ରେ ବି ଆମର ଓଡ଼ିଶା ରେ ତ ବାରମାସରେ ତେର ପର୍ବ।
ହଁ।
ହଁ ସେଇ ତେର ପର୍ବ ଯେମିତି ହେଲା ଆମର ପଣା ସଂକ୍ରାନ୍ତି ହୁଏ, ଅକ୍ଷୟ ତୃତୀୟା ହୁଏ। ତା ପରେ ଚନ୍ଦନଯାତ୍ରା, ସାବିତ୍ରୀ ବ୍ରତ, ରଜ, ରଥଯା ହଁ ରାକ୍ଷୀ ପୂର୍ଣ୍ଣିମା। ନୂଆଖାଇ ହୁଏ ଦୁର୍ଗା ପୂଜା ହୁଏ କୁମାର ପୂର୍ଣ୍ଣିମା ଦୀପାବଳି ଦୀପାବଳି କାଳୀପୂଜା ଯାହାବି କହିଲେ ଚଳିବ ଆଉ ଅଷ୍ଟମୀ ପ୍ରଥମ ଅଷ୍ଟ
ହଁ ସେଇଟା ତ ବଡ଼ ପୁଅ ମାନଙ୍କର ଲାଭ ଥାଏ ଆଉ।
ଅଷ୍ଟମୀ ହୁଏ ତାପରେ ଲାଷ୍ଟ୍ ରେ ମକର ସଂକ୍ରାନ୍ତି ଗୁଡ଼ି ଫୁଡି଼
ମୁଁ ମଝିଆ ପୁଅ ଘରେ ବଡ଼ ପୁଅ ମାନେ ସାନ ପୁଅ ମୋ ତଳେ ଜଣେ ଭଉଣୀ ଆଉ।
ହଁ।
ହଁ।
ଆଉ। ଏଟା ଜାଣିଛ କଣ ପାଇଁ ପାଳନ୍ତି ଯୋଉ ଆମର ରଥଯାତ୍ରା କଣ ପାଇଁ ଜାଣିଛ?
ହଁ।
ଜାଣିଚ?
ହଁ।
ହଁ ଜାଣିଥିବ ତ ରଥଯାତ୍ରା ରଥଯାତ୍ରା ହଉଛି ଓଡ଼ିଶାର ସବୁଠାରୁ ବଡ଼ ପ୍ରସିଦ୍ଧ ଧାର୍ମିକ ପର୍ବ। ଉଁ ଏହା କେବଳ ଓଡ଼ିଶା ରେ ନୁହଁ ସମଗ୍ର ଭାରତର ବିଶ୍ବ ରେ ଠାକୁର ବଡ଼ ଠାକୁର। କାରଣ ଏଟା ଲୋକପ୍ରିୟ ପବିତ୍ର ଆଷାଢ଼ ଏଟା ହେଲା କେବେ ହୁଏ ଜାଣିଛ ରଥଯାତ୍ରା?
ହଁ ସେ ଆଷାଢ଼ ମାସର ଶୁକ୍ଳ ଦ୍ଵିତୀୟ ତିଥିରେ ହୁଏ ଆଉ।
ହେଲା ଆଷାଢ଼ ମାସର ଶୁକ୍ଳ ପକ୍ଷ ଦ୍ଵିତୀୟ ତିଥିରେ ହୁଏ। ଦ୍ୱିତୀୟ ତୀଥିରେ ହୁଏ ପୁରୀର ଏ ଏହା ହଉଛି ମହାପର୍ବ କାରଣ ଏଟା ପୁରୀ ନୁହେଁ ସବୁ ଓଡ଼ିଶାର ଏଟା ପୁରୀରେ ହୁଏ ବୋଲି ପୁରୀର ଆଉ ଆୟୋଜିତ ପୁରୀରେ ହୁଏ ଆଉ। ଶ୍ରୀ ଜଗନ୍ନାଥ ଯେମିତି ତିନି ଜଣ ସେମାନେ ବାହାରନ୍ତି। ଶ୍ରୀ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର, ଭଉଣୀ ହେଲା ସୁଭଦ୍ରା।
ହଁ ହଁ।
ଆ ତିନ୍ ସେମାନେ ନିଜ ନିଜ ରଥରେ ସବୁ ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର କୁ ଯାତ୍ରା କରି ଥାଆନ୍ତି ଗୁଣ୍ଡି ଗୁଣ୍ଡିଚା ମନ୍ଦିର କୁ ଭକ୍ତ ମାନ ସ୍ନେହରେ ମାଉସୀ ମାଉସୀ ଘର ବୋଲି କହନ୍ତି କାରଣ କୁହନ୍ତି ଜଗନ୍ନାଥଙ୍କର ମାଉସୀ ବୋଲି ଆଉ। ଆ ରଥ ଯାତ୍ରା ପାଇଁ ପବିତ୍ର ନୂଆ ପ୍ରତିବର୍ଷ ସବୁ ପ୍ରତିିବର୍ଷ ନୂଆ କାଠରେ ତିଆରି ହୁଏ ରଥ ଜାଣିଛ ନା ନାଇଁ?
ହ ଜାଣିଛି।
ନୂଆ କାଠରେ ତିଆରି ହୁଏ ତିନିଟି ରଥ ତିଆରି ହୁଏ ଶ୍ରୀ ଜଗନ୍ନାଥ ତାଙ୍କ ରଥଙ୍କ ନାମ ହେଲା ନନ୍ଦୀଘୋଷ। ଆଉ ବଡଭଦ୍ର ବଡ ଭାଇଙ୍କ ରଥ ନାଁ କଣ ଜାଣିଛ?
ହଁ ତାଳଧଜ ବା।
ଆଉ ସେ ଯୋଉ ଇଏ ସାନ ଭଉଣୀ
ତାଙ୍କର ଦେବ ଦଳନ ଦର୍ପ ଦୋଳନ ବି କହିପାରିବ।
ହଁ ଯାହା କହିଲେ ଚଳିବ ଆଉ ଆ ଏଇ ରଥ ନିର୍ମାଣ କାମ ଅକ୍ଷୟ ତୃତୀୟାରୁ ଆରମ୍ଭ ହୁଏ। ଆ ତାପରେ ଦକ୍ଷୟ ଏଇ ରଥ ଗୁଡା ସବୁ ଦକ୍ଷ କାରିଗର ମାନେ ପୁରୁଣା ପରମ୍ପରା ଅନୁସାରେ ରଥ ତିଆରି କରନ୍ତି ମାନେ ବହୁତ ପୁରୁଣା ଏ ଯୋଉ ମାନେ ଆଉ। ରଥ ତିଆରି କରନ୍ତି ଯୋଉମାନେ ଫାଷ୍ଟ କରି ଆସିଛନ୍ତି ଯୋଉମାନେ ତାଙ୍କରୁ ସାତ ପୁରୁଷ ସବୁ କରନ୍ତି ଆଉ।
ହଁ ଏକ୍ସପିରିଏନ୍ସ ଥିବା ଦରକାର ସେଥିପାଇଁ ନା ଯିଏ ସିଏ କଲେ ତ ହବନି।
ହୁଁ। ରଥ ଯାତ୍ରା ଦିନ ପ୍ରଥମ ପାହାଣ୍ଡି ବିଜୟ ତିନି ନୀତିରେ ତିନି ଠାକୁ ଠାକୁରଙ୍କୁ ରଥ ଉପରେ ଅଣାଯାଏ ଏହାପରେ ପୁରୀର ଗଜପତି ମହାରାଜ। ଛେରା ପାହଁରା ନିଅନ୍ତି।
ହଁ ହଁ ସେ ଝାଡୁ କରନ୍ତି ଠାକୁରଙ୍କୁ ଯେମତି ମାନେ ସେ ବୁଝେଇବାକୁ ଚେଷ୍ଟା କରନ୍ତି କି ଠାକୁର ସାମ୍ନାରେ କେହି ମାନେ ଅଲଗା ନୁହଁ ସମସ୍ତେ ସମାନ।
ହୁଁ ହୁଁ ସେ ସୁନା ଝାଡୁରେ ରଥକୁ ସଫା କରନ୍ତି। ଏଇ ପରମ୍ପରା ଆମକୁ ଶିଖାଇଛି ଭଗବାନ ସମ୍ମୁଖରେ ସମସ୍ତେ ସମାନ। ରାଜା ହୁଅନ୍ତୁ କିମ୍ବା ସାଧାରଣ ଲୋକ ସମସ୍ତ ସ୍ଥାନ ଏକା। ତାପରେ ଲକ୍ଷ ଲ କ୍ଷ ଭକ୍ତ ଦୌଡି ଧରି ରଥ ଟାଣନ୍ତି ଭକ୍ତ ମାନଙ୍କ ବିଶ୍ଵାସ ଯେ। ରଥ ଟାଣିଲେ ପୁଣ୍ୟ ମିଳେ ଏବଂ ଭଗବାନ ଆଶୀର୍ବାଦ ଲାଭ ହୁଏ। ରଥଯାତ୍ରା ଦେଖିବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଲୋକ ପୁରୀକି ଆସନ୍ତି। ଏଇ ସମୟରେ ପୁରୀ ସହଜର ଭିତ ଆନନ୍ଦ ଉତ୍ସବ ଭିତରେ ଥାଏ।
ହାଲୋ।
ହାଲୋ।
ହଁ ଟିକେ ନେଟ ଏବେ ଆଇଲା ନେଟୱର୍କ ଆଇଲା।
ହୁଁ ମୁଁ କହିଲି ରଥଯାତ୍ରା କେବଳ ଆମର ନୁହଁ ପୁରା ବିଶ୍ଵର ଲୋକ ଆସାନ୍ତି କାରଣ ହେଲା। ଦେଖିବାକୁ ଅଛି ଅନ୍ୟମାନେ ଧର୍ମ ମାଗିଛନ୍ତି ତାଙ୍କ
କାଟୁଛି।
ନେଟୱାର୍କ ଆସିଲାନି କଟିବ ସେଇଟା ମୁଁ ସେଇଥିପାଇଁ କହୁଥିଲି ସେ ଲାଇ ନାଇଁ ଖସି
ଉଁ ହୁଁ।
ସେ ଘର ଭିତରେ ନେଟ ପାଇବ ବୁଲି।
ହଁ କୁହ।
ହୁଁ। ସୁୁଭିଲା?
ହଁ ହଁ।
ହଁ ସେଟା କାରଣ ଠାକୁର ତ ନା ଆମ ନା ଦେଖି ଦଉଚୁ।
ଆଉ ଯୋଉମାନେ ନୁ ଦେ ଦେଖିପାରନ୍ତିନି ଅନ୍ୟ ମଦକି ଅନ୍ୟ ଯାହା ବି ହୁଅନ୍ତୁ ବାହାର ଦେଶରୁ ଯିଏ ଆସନ୍ତି। ଠାକୁର ହେଲା ତାଙ୍କର ମନ ବଦଳ ନା ସେଠାରେ ସିଏ ହେଲା ଚାହାଁନ୍ତିନା କେବଳ ସିଏ ଦେଖନ୍ତି ସିଏ ଚାହାନ୍ତି କି ସମସ୍ତେ ତାଙ୍କୁ ଦେଖ। ସେଥିପାଇଁ ସେ ରଥଯାତ୍ରା ଦିନ ବାହାଡ଼ କୁ ଆସନ୍ତି ଆସିକି ସମସ୍ତଙ୍କୁ ଦର୍ଶନ ଦିଅନ୍ତି।
ହୁଁ ଏତେ ଭିଡ଼ ହଁ ହଁ।
ହଁ ତାପରେ ସେ ଦେଖି ଦେଖିବା ପାଇଁ ଦେଶରେ ଆସନ୍ତି ପୁରୀ ଶବ ସହର ଭକ୍ତ ଆଉ ଆନନ୍ଦ ଉତ୍ସବ ଭିତରେ ଥାଏ ସେଦିନ ପୁରା ହେଲା ପୁରୀ ସହର ପୁରା ହେଲା ଯେମିତି ହେଲେ ଆନନ୍ଦ ଉତ୍ସବରେ ଚାଲିଥାଏ ସେମ୍ କେତେ ଦିନ ଭିତେ ରଥଯାତ୍ରା ଥାଏ ପୁରା ଭିଡ଼ ଥାଏ। ବୁଝିଲ? ଆଉ ତିନି ଠାକୁର ଗୁଣ୍ଡିଚା ମନ୍ଦିର ସାତ ଦିନ ରୁହନ୍ତି ଜାଣିଛ ନା ନାଇଁ?
ହଁ ହଁ।
ଆ ପରେ ବାହୁଡ଼ା ଯାତ୍ରାରେ ପୁଣି ଶ୍ରୀମନ୍ଦିରକୁ ଫେରନ୍ତି ମାନେ ସାତ ଦିନି ପରେ ପୁଣି ବାହୁଡ଼ା ଯାତ୍ରା ହୁଏ ଗୋଟେ ଫେରିବା ପାଇଁ ଆଉ। ଫେରିବା ବେଳେ ମାଉସୀଙ୍କ ମନ୍ଦିରରେ ପୋଡ଼ ପିଠା ଭୋଗ ଲାଗିଥାଏ। ବାହୁଡ଼ା ପରେ ସୁନାବେଶ ଓ ନି ନୀଳାଦ୍ରି ବିଜେ ନି ନିତ୍ ନୀତି ପାଳନ କରାଯାଏ। ଏଇ ସବୁ ପରମ୍ପରା ରଥଯାତ୍ରାର ମହିମାକୁୁ ଆହୁରି ବଢ଼େଇଯାଏ। ବୁଝିଲ? ସେ ଯେତେବେଳେ ସେଠୁ ଆସନ୍ତି ତାଙ୍କର ସୁନାବେଶ ହୁଏ ସୁନାବେଶରେ ସମସ୍ତେ ରୁହନ୍ତି। ଠାକୁରଙ୍କୁ ସମସ୍ତେ ଦେଖନ୍ତି। ବୁଝିଲ?
ହଁ।
ଉଁ ଏ ଏଟା ହେଲା କେବଳ ଧାର୍ମିକ ପର୍ବ ନୁହେଁ ଏହା ଏକ ତା ସମାନତା ଭାଇଚାରା ଓ ସେବା ପ୍ରତିକାର ଏହି ପର୍ବ ଆମକୁ ଶିଖାଏ ଯେ ସମସ୍ତ ମଣିଷ ସାନ ସମାନ ଏବଂ ଆମେ ପରସ୍ପର ଭଲ ପାଇବା ଉଚିତ ରଥଯାତ୍ରା ଓଡ଼ିଶାର ସଂସ୍କୃତି, ପରମ୍ପରା, ଗୌରବ। ପରିଚୟ ଏହା ସାମଗ୍ର ଓଡ଼ିଶାରେ ଓଡ଼ିଶାର ନାମକୁ ଗର୍ବ ସହ ପ୍ର ତିଷ୍ଟା କରିଛି।
ଆଛ୍
ଶେଷରେ କୁହାଯାଏ ଯେ ରଥଯାତ୍ରା ଆମ ଓଡ଼ିଶା ର ଗର୍ବ ଏବଂ ପରିଚୟ ବୁଝିଲ ଏହା ଭକ୍ତି, ପ୍ରେମ ଆଉ ସେବା ମହାନୁଭବତ ବାର୍ତ୍ତା ହୋଇଥାଏ ଆମେ ସମସ୍ ସେହି ମହାନ ପର୍ବକୁ ମହୂତ୍ତ ବୁଝା ଆମର ସଂସ୍କୃତି ଓ ପରମ୍ପରା ସମ୍ମାନ ଦେବା ଉଚିତ୍।
ଶୁଭୁଏ ହଁ।
ସେସବୁ ଭୁଲିଗଲଣି ଆଖିବୁ ତଥାପି ପୁରୀ ଜଗନ୍ନାଥ ଅଛି।
ପ୍ରାଏତ କହିଦେଲଣି ଆଉ କଣ ଭୁଲିଲ ସବୁ ତ ପ୍ରାୟ କହିଦେଇଛ।
ମନନ ଗୁରା ମନେ ରଖିବା କଥା ଆଉ।
ହୁଁ ଉଁ ଯାଇଲେ ଆମ ପର୍ବ ଆମକୁ ମନେ ରଖେଇବାକୁ ପଡ଼ିବ ଆଉ।
ହୁଁ।
ତ ରଜ ଫଜ ବିଷୟରେ ଆପଣ କହିବେ ମୋ ଭଏସ କ୍ଲିୟର ଆସୁଚି ତ?
ହଁ ହଁ ଭଏସ କ୍ଲିୟର ଆସିଛି।
ଆଉ ରଜପର୍ବ ବିଷୟରେ ତୁ ଜାଣିଥିବୁ।
ହଁ।
ରଜ ପର୍ବ ହୋଉଚି ଆମ ଓଡିଶାର ବି ଏକ ଗର୍ବ ପ୍ରତିିବର୍ଷ ଜୁନ ବର୍ଷରେ ପାଳନ କରାଯାଏ ସାଧାରଣତଃ ଏହା ତିନି ଦିନ ଧରି ପାଳନ ହୁଏ। ଚାରି ଦିନ ହୁଏ କହନ୍ତି ଲୋକ ତିନି ଦିନ। ଏହାର ପ୍ରଥମ ଦିନ ହେଲା ପହିଲି ରଜ କୁହନ୍ତି।
ହଁ।
ଆଉ ଦ୍ଵିତୀୟ ଦିନ ହେଲା ତାର ମିଥୁନ ସଂକ୍ରାନ୍ତି କିମ୍ବା ରଜ ସଂକ୍ରାନ୍ତି କୁହନ୍ତି। ତିନ ଦିନ ଭୁମି ପୂଜା ହୁଏ ଚତୁର୍ଥ ଦିନ ବସୁମତୀ ସ୍ନାନ ହୁଏ।
ଓ ହୋ।
ହୋଉ ହଁ। ହୋଉ ପରେ କଥା ହବା ଆଉ।